ହ୍ୟାଲୋ
ହଁ କୁହନ୍ତୁ
କଣ କରୁଛନ୍ତି ଏବେ
ଏବେ ତ କଥା ହଉଥିଲି ବା ଟିକେ ରେଷ୍ଟ କରୁଛି ଯିବି ଏବେ ରୋଷେଇ କରିବି ଲଞ୍ଚ ପାଇଁ ବନେଇବି ଆଉ
ହଁ ହ
ଗାଧେଇକି ଆସିକି ଚାହା ପିଉଥିଲି
ଉ ହୁ ସକାଳେ ଜଳଖିଆ କଣ ଖିଆ ହେଇଛି ନା ଖାଲି ଚା ପିଆ ହେଇଛି
ନାଇଁ ଚା ବିସ୍କିଟ୍ ଟିକେ ଖାଇଥିଲେ ଆଉ କିଛି ବନେଇନି ସେ ଯାହା ବନେଇଥିଲେ ସବୁ ଦେଇେଇଥିଲେ ଦେଇଦେଇଥିଲି ସବୁ ପ୍ୟାକ୍ କରିବି ଆଉ ନିଜ ପାଇଁ ବନେଇବାକୁ କିଛି ଇଛା ନାହିଁ
ଓ ହୋ ତ ଟଏ ବାଖ ମାରିବ କଣ
ଜଲଦି ରୋଷେଇ ଖାଇବା କଣ ବନେଇଦେବିି ଆଉ ଆଜି ତ ଗୁରୁବାର ଅଛି
ବଉଛନ୍ତି ସେଇଥିପ ଟିଫିନ୍ ରୁ କିଛି ରଖି ଦଉନାହାନ୍ତି ଖାଇବା ପାଇଁ
ଏ ମୁଁ କମ କ୍ୱାଣ୍ଟିଟି ର କରିଥିଲି ମତେ ଆଜି ଟାଇମ ହେଲାନି ତ ମୁଁ ଯୋଉ ପିଠୋଉ ରଖିଥିଲି ଯୋଉ ଆଣ ଗୁଡା ସେଥିରେ ସବୁ ଯୋଉ ଗା ଗାଜର ବିଟି ଆଳୁ ଯେଉଁ ମକା ମଟର ଏଗୁଡ଼ା ସୁ ସବୁ ପକେଇକି ସବୁ ଯୋଉ ମାନେ ମାଇକ୍ରୋୱବରେ କରିଦେଇଥିଲି ପିଠା କେକ୍ ଭଳିଆ ଆଉ ସେଥିରେ ଲଙ୍କା ମଙ୍କା କିଛି ପକେଇ ଦେଇଥିଲି ପିଲା ଖାଇବେ ବୋଲି ତାଙ୍କୁ କା କାଟି କୁଟାକି ସବୁ ଦେଇଦେଇଥିଲି ଆଉ ହଉ କି ଆଉ ମୋ ପାଇଁ ଆଉ ବନଉଛି ଟାଇମ ନଥିଲା ପୁରା ସକାଳ ପାଞ୍ଚଟାରୁ ର ସବୁ ବନେଇବାକୁ ପଡୁଛି
ଓ ହ ତାଙ୍କର ଟିଫିନ ରେ କିଛି ମାନେ ରୁଟିନ ଅଛି ଏଇ ବାରେ ଏଇଆ ନବା ପାଇଁ ଧର ସୋମବାର ପରଟା ନେଲ କି ମଙ୍ଗଳବାର
ଆଚୁଆଲି ମୋର ଜଣେ ଜଣେ ଯୋଉ ସାନ ଝିଅ ଟା ଯିଏ ଯାଉଛି ଡିଏ ବିକୁୁ ତାକୁ ତାର ଟିଫିନ ପାଇଁ ରୋଟିନ୍ ଅଛି
ହୁଁ
ଆଜି ଉପମା ଦବ କାଲି ପୁରୀ ତରକାରୀ ଦବ କି ଆଉ ତମ ନିଜ ପସନ୍ଦର ତାର ଫେବରାଇଟ ଫୁଡ ଯଉଟା ସେଟା ଦବ ଆଉ ଡେଲି କିନ୍ତୁ ଫ୍ରୁଟସ ଟା କମ୍ପୁଲ୍ସାରୀ ଥିବ ମାନେ ଟିଫିନ୍ ଯାହା ଦବ ବ୍ରେକ୍ଫାଷ୍ଟ ଆଇଟମ୍ ସହିତ ଗୋଟେ ଫ୍ରୁଟ୍ସ ଆଇଟମ୍ କିଛି ଥିବ ଆପଲ ହେଲା ଅଙ୍ଗୁର ହେଲା କଦଳୀ ହେଲା ସେ ଯାହାବି ଫ୍ରୁଟସ ଥିବ କିଛି ଫ୍ରୁଟସ୍ ନଥିଲେ ବି ଡ୍ରାଏ ଫ୍ରୁଟସ୍ ଦବ କିନ୍ତୁ ସେଇଟା କମ୍ପଲସରି ସବୁଦିନ ଦବ କିଛି ନା କିଛି ଫ୍ରୁଟସ୍ ଦବ। ଆଉ ବଡ ଝିଅ ତାଙ୍କର ସ୍କୁଲଲେ ଖାଇବାକୁ ଦିଆଯାଉଛି ଟିଫିିନ ଦିଆଯାଉଛି ମିଲ୍ ଦିଆଯାଉଛି ପିଇବା ପାଇଁ। ଖାଲି ମୁଁ ସକାଳୁ ବହୁତ ଯାଉଛି ତ ସେଥିପାଇଁ ମୁଁ ଦେଇ ଦଉଛି କାଳେ ସେ ସେଠି ଖାଇବ ନ ଖାଇବ। ସେ ଟିକେ ବହୁତ ସୁକୁମାରି, ସେଥିପାଇଁ ମୁଁ ତାକୁ ଟିକେ ଦେଇଦଉଛି ଆଉ ନହେଲେ ତାର ସେଠି ଖାଇବା ଉଁ ତାଙ୍କର ସେଠି ଖାଇବା ଅଛି, ଆଉ
ଆମର ଏଠି ସେ ଛୁଆ ଯାଉଛନ୍ତି ଯୋଉମାନେ ଯୋଉ ପ୍ରାଇଭେଟ୍ ସ୍କୁଲ୍।
ହୁଁ, ହୁଁ।
ଯା ଉପମା ହଉ, ପୁରୀ ହଉ, ତରକାରୀ ହଉ। ପିଠା ହଉ, ରୁଟି ହଉ, ପରଟା ହଉ, ଯାହା ତିଆରି କରିକି ଦବ ବାହାର ଖା
ହଁ ଦଉଥିବେ ସବୁ ଯାହାର ଅଲଗା ଅଲଗା ସବୁ କେତେ ସ୍କୁଲ ଅଛି ସବୁ ସ୍କୁଲଲ ରୁଲ୍ ଅଲଗା ଅଲଗା ଆମର ଏଠି ସ୍କୁଲଲ ତାର ଖାଇବା ପାଇଁ ପୁରା ଆଡ଼ ଯେତଳେ ଆଡ଼ମିସନ ହେଇଯାଇଥିଲା ସେତଳୁ ପଇସା ଡିପୋଜିଟ୍ ହେଇଯାଇଥିଲା।
ଖାଇଆ ପାଇଁ ବି ପଇସା ଏକାଥରେ ବର୍ଷରେ ଥରେ ଡିପୋଜିଟ୍ ହୋଉଚି?
ଉଁ ନା ହଁ ହଁ ହଁ। ଏକାଥରେ ଖାଇବା ପାଇଁ ନେଇଯାଆନ୍ତି।
ସ୍କୁଲ୍ ଆଡ଼ମିସନ ଖାଇବା ପିସ୍ ଏକାଥରେ ନେଇଯାଉଛନ୍ତି।
ସବୁ କିଛି ଏକାଥରେ ଖାଲି ଯୋଉ ତାଙ୍କର ଯୋଉ ମନ୍ ଯୋଉ ଟିଉସନ ଫିସ୍ ଯୋଉ ମାସିକିଆ ଯୋଉ ଦିଆଯାଏ। ମାସିକିଆ ତ ସ୍କୁଲଲେ ନିଅନ୍ତିନି ମାନେ ତିନି ମାସକୁ ଥରେ ଲାଗେ କ୍ୱାର୍ଟର୍ଲି ନେଇଯିବେ ତିନି ମାସକୁ ଥରେ।
ହଁ।
ମାସିକିଆ ତ ସ୍କୁଲଲେ କୋଉ ବି ସ୍କୁଲଲେ ମାସିକିଆ ନୋଉନାହାନ୍ତି? ସବୁ ତେ କ୍ୱାର୍ଟରଲି ହିଁ ନେଇଯାଉଚନ୍ତି। ଆଉ ଆଉ ଆଡ଼ମିସନ ଯାହା ସବୁ ତମେ ଏ ବର୍ଷ ଯାହା ଆଡ଼ମିସନ ହେଲା, ବସ୍ ଫିସ୍ ହେଲା ଖାଇଆ ପିସ୍ ହେଲା, ତାଙ୍କର ବୁକ୍ ପାଇଁ ପଇସା, ଆଉ ଯୋଉ ସବୁ ସ୍ପୋର୍ଟ୍ସ କରିବେ ତା ପାଇଁ ପଇସା। ତାଙ୍କର ସବୁ ଅଲଗା ଅଲଗା ସ୍ପୋର୍ଟ୍ସ ରହୁଛି ଯେମିତି ଆ କାଲି ଦେ କାଲି ବୁଧବାର ଥିଲା ତାଙ୍କର ସୁଇମିଂ ସେଥିପାଇଁ ପଇସା। ତାପରେ-ଏ ଯୋଉ ପଡ଼ିବେ ମାନେ ସ୍କେଟିଂ କରିବେ ଯୋଉ ଶିଖିବେ ସ୍କେଟିଂ ପାଇଁ ହେଲା ଫୁ ଟୁବଲ, ହକି ଯାହାବି ତମେ ସ୍ପୋର୍ଟ୍ସ ଯେତେ ଯାହା ସ୍ପୋର୍ଟ୍ସ ଦବ ତା ପାଇଁ ପଇସା ଡିପୋଜିଟ୍ କରି କରି ଡ଼ିଯିବ ବୋଧେ ଯାହା ଆକ୍ଟିଭିଟି ତମେ ଦେଇପାରିବ ଆଉ, ଆମର ଯେମିତି ତାକୁ ଦେଇଚ୍ ଯୋଉ ହୁଁ ଡ୍ୟାନ୍ସ ଦିଆଇଛି, ଓଡିଶୀ ଦିଆଯାଇଛି, ମଡ଼ର୍ଣ୍ଣ ଦିଆଯାଇଛି, ଡ୍ରାମା ଦିଆଯାଇଛି। ଅ ଯୋଉ ରାମ୍ ଶୋ ଦିଆହେଇଚି ଯାହା ସବୁ ଡ୍ରଇଂ ଦିଆଯାଇଚି। ସେଇଗୁଡ଼ା ଯେତେ ଆକ୍ଟିଭିଟି ସବୁ ଦବ ତାର ସବୁ ଅଲ୍ଗା ଅଲ୍ଗା ଫିସ୍ ଅଛି ଅଲ୍ଗା ଅଲ୍ଗା ଫିସ୍ ସବୁ ବର୍ଷକ ପାଇଁ ଡିପୋଜିଟ୍ କରିବ ଆଉ।
ଅ ହଁ, ହଁ।
ତାକୁ ଏବ୍ ଏବେ ମଡନ୍ ତ ଦେଇନୁ ଏବେ ଖାଲି ଓଡିଶୀ ଦେଇ ଚୁ ଯୋଉ ଆଉ ଡ୍ରଇଂ ଯୋଉ କରିବା ପାଇଁ ଯୋଉ ଆ ଆ ଆର୍ଟ ପାଇଁ। ଆଉ ଡ୍ରାମା ଯୋଉ ଆକ୍ଟିଂ କରନ୍ତିନି ଆକ୍ଟିଂ ପାଇଁ ଦିଆଯାଇଛି। ଏ ଚାରିଟା ଜିନିଷ ଦିଆହେଇଛି ଆଉ ସୁଇମିଂ ଟା ଦିଆଯାଇଛି, ତାପରେ ପୁଣି ତା କ୍ଲାସ ଟୁ ଯିବ ସେତଳୁ ଫୁଣି ଚେଞ୍ଜ କରିବୁ ଅଲଗା ଆଉ କଣ ଦବୁ ତା ତାକୁ ଯୋଉଟା ଭଲ୍ ଲାଗୁଥୁବ।
ତାର ଯୋଉଟା ଇଣ୍ଟରେଷ୍ଟ ଥିବ ଶିଖିବା ପାଇଁ।
ହୁଁ।
ରନିସ୍
ଏଇରା ଖାଲି ଦିଆଯାଉଛି ପଇସା ନେବା ପାଇଁ କଣ ଶିଖୋଉଚନ୍ତି କି ନାଇଁ ସିଏ ଜାଣିଥିବେ, ସୁଇମିଂ ରେ କାଲି ପ ଚାଲା ଏଳୁକୁ ନାଇଁ ମାମା ଖାଲି ତ ସ୍କୁଲ ଭିତରେ ଖାଲି ଛିଡା କରେଇଦେଲେ ଆଉ ସୁଇମିଂ କଣ କଲୁ ଆମେ? ଏମିତି ଆଉ।
ହଁ ହଁ।
ଖାଲି ପଇସା ନୋଉ ନେବା କଥା ନୋଉଚନ୍ତି ଖାଲି କଣ ର ନା ଆମେ ଶିଖୋଉଚୁ ସ୍କୁଲରେ ଅଛି ତାଙ୍କର ସୁଇମିଙ୍ଗ ପୁଲ୍। ସେଇଠି-ଇ ଶିଖେଇବେ ବର୍ଷରେ ଯାହା ଯେତିକି ଦିନି ଆଉ ମାନେ ସ ୱିକ୍ଲିଲି ଗୋଟେଥର ଏଭ୍ରି-ଇ ବୁଧବାରେ। କେବଳ ବୁଧବାରେ ଅଲଗା ସବୁ ଡେରେ ବାରରେ ଅଛି ଆଉ।
ହଁ।
ଏତେ ଟାଇମ ରହୁଛନ୍ତି ସକାଳ ସାତଟାରୁ ଯୋଉ ରହୁଛି ତିନିଟା ଯାଏଁ। ସେତିକି ଭିତରେ ଯାହା ପଢା, ଯାହା ଶିଖିବେ, ଯାହା ଆକ୍ଟିଭିଟି ଯାହା ସବୁ ଆଉ। ଆଉ ସାନ ଝିଅଟା ତାର ଟିକେ ଅଲଗା ତାର ଏତେ ଆକ୍ଟିଭିଟି ସ୍କୁଲରେ କିଛି ନାହିଁ। ତା ପାଇଁ ସେଗୁଡା ସବୁ ପ୍ରାଇଭେଟ ଆମେ ଅଲଗା ଜାଗାରେ ସବୁ କରିକି ଦୋଉ। ତାଙ୍କ ସ୍କୁଲରେ ଖାଲି ପାଠପଢ଼ା ଆଉ ଅଲ୍ଗା ମାନେ ସ୍କୁଲର ଯାହା ସ୍ପୋର୍ଟ୍ସ ତାଙ୍କ ପାଇଁ ସେ ତାର ଏତେ ଫିସ୍ ବେଶୀ ନାହିଁ ତାର।
ଓ ହଁ।
ସେଥିପାଇଁ ଦି ଜଣଙ୍କର ଅଲ୍ଗା ଅଲ୍ଗା ହେଇଯାଇଛି ଆଉ।
ଆଗକୁ କଣ ହବ ଆଉ। ସେ ବା ସି ଏ ପାଠ ପଡିବେନି ଆଜି ଗୁରୁବାର ପାଇଁ ଖାଇବା ବନେଇବା। କ ପଡିବ ପିଲାବେଳେ ଜମା ଖାଉନାହାନ୍ତି କିଛି। ବହୁତ ଖୁଆଇବା ପାଇଁ ମତେ ଭାରି କଷ୍ଟ କରିବାକୁ ପଡୁଛି।
ଓହୋ ଗୁରୁବାର ପିଆଜ ରସୁଣ ପକାଅ ନା ନା ପିଆଜ ରସୁଣ ବି ପକାଅନି।
ନାଇଁ ନାଇ ପିଆଜ ରସୁଣ ଖାଏ ଆଇଁଷ ଟା ଖାଉନି।
ଓ ହଁ।
ମୋ ଯୋଉ ଶାଶୁ ଯିଏ ଆସିଲେ ସିଏ ଖାଆନ୍ତିନି ଗୁରୁବାର ପିଆଜ ରସୁଣ।
ହଁ ହଁ।
ଆମେ ବି ରସୁଣ ଖାଉଛୁ ମୁଁ ତ ଦିଟା ଦିନ ହିଁ ଯାହା ଖାଲି ଆଇଁଷ ଖାଇବି। ବୁଧବାର ଆଉ ଶୁକ୍ରବାର ଆଉ କୋଉବାର ବି ଖାଏନି ରବିବାର ବି ଆମେ ଖାଉନା।
ରବିବାର ତ ବହୁତ ଲୋକ କରୁଛନ୍ତି। ଆଇଁଷ ଖାଉନାହାନ୍ତି କେବଳ ବୁଧବାର ଶୁକ୍ରବାରେ ଖାଉଛନ୍ତି।
ରବିବାରେ ଆମ ହଜବେଣ୍ଡ ମୁଁ ରବିବାର ଆମେ କରୁଛୁ ଆମକୁ କହିଥିଲେ ଜ୍ୟୋତିଷ ଯେ ରବିବାର ତମେ ଖାଇବନି ଆଉ ତାଙ୍କ ପାଇଁ ମୁଁ ଖାଉନି ଆଉ ଆଉ ସେମିତିର ସୋମବାର ତ ସବୁ ଝିଅ ମାନେ କରନ୍ତି ସୋମବାର ଖାଆନ୍ତିନି ମଙ୍ଗଳବାର ଖାଆନ୍ତିନି ଆଉ ଶନିବାର ବି ଖାଉନି। ଶନିବାରେ ଖାଉଥିଲି ସେ ମୋ ସାନ ଝିଅର ସବୁବେଳେ ବାର ବାର ଖାଲି ମାନେ ଗରମ ଜିନିଷରେ ପଡିଗଲା ମାନେ ଥରେ ଚା ରଖିଥିଲି ପଡିଗଲା ସେଇ ଶନିିବାରେ ପୁଣି ଆଉ ଗୋଟେଥର ଚା ରଖିଥିଲି ପୁଣି ସେଇ ଶନିବାରେ ପଡ଼ିଗଲା
ହୁଁ।
ପୁଣି ଯେତେବେଳେ ଗୋଟେ ଥର ପଡିଗଲା ମୁଣ୍ଡ ବହୁତ ଜୋରେ ମାଡ଼ ହେଇଗଲା। ସେଇଟା ବି ପୁଣି ସେଇ ଶନିବାର ଯାହା ତାର ଦେହ ଇନସିଡେଣ୍ଟ ହେଲା ସବୁ ସେଇ ଶନିବାର ଦିନ ହିଁ ହେଲା। ତାପରେ ତାକୁ ଜ୍ୟୋତିଷକୁ ପଚାରିଲା ବେଳକୁ ସେ କହିଲେ ନାଇଁ ତାର ଶନି ତମେ ଶନିବାର କର।
ଶନି ଓଷା କରୁଛ ନା ନା ଖାଲି ଶନିିବାର କରୁଛ।
ନାଇଁ ଶନିବାର କରୁଛି ଓଷା ଆମ ଶାଶୁ କରନ୍ତି ଆମର। ପାଣି ଫାଣି ଢଳାଯାଏ ସେଟା କରେ। ପାଣି ଢାଳେ ସେଇ ଶନିବାର ଟା ଓଷା ମାନେ କଣ କିନ୍ତୁ ଖାଇଦିଏ ଅରୁଆ ଫରୁଆ।
ଓହୋ ଶନିଓଷା ରେ କଣ ଉପାସ ରୁହନ୍ତି। ଉପାସ ରୁହନ୍ତି ନି ସେ ପାଣି ଢାଳି କି ଆସି ସିଏ ଯାହା।
ଆଉ ତାହେଲେ ସେଇଟା ହଁ ହଁ ସେମିତି ମୁଁ କରେ ତାହାଲେ ହଁ ମୁଁ ଆସିକି ଅରୁଆ ଖାଏ। ପିଆଜ ରସୁଣ ଖାଏନି ମାନେ ପାଣି ଢାଳିକି ଆସିକି ସକାଳୁ ଦୀପ ଜାଳିକି ଭୋଗ କରିକି। ଆସିକି ଖାଇଦିଏ ଅରୁଆ ହଉ କି ରୁଟି ହଉ କି ପରଟା ହଉ ଏଡା ଖାଏ।
ହଁ ସେ ବୈଶାଖ ମାସରେ ଯେତେଟା ଶନିବାର ପଡିବ ଶନି ଓଷା ହବା ପର୍ଯ୍ୟନ୍ତ। ସବୁ ଶନିବାର ଅରୁଆ ଖାଇବୁ। ଆଉ ଶନି।
ଓ ନାଇଁ ମୁଁ ସବୁ ଶନିବାରେ ଶ। ସବୁ ଶନିବାର ମୁଁ ଖାଇ ଦେଇଛି ଉଷୂନା କେବଳ ଶନିଙ୍କର ଯୋଉ ଦିନ ପୂଜା ଟା ଥିଲା ଯୋଉ ଦିନ। ପାଣି ଢାଳିବା ସେଇ ଦିନଟା ହିଁ ଖାଲି ମାନିଥିଲି।
ନା ନା ସେ ବୈଶାଖ ମାସ ଟା ଆମେ କଣ କରୁ ମାନେ ଶନି ଓଷା ଯେ ଯୋଉ ତୃତୀୟ ପାଳି ପଡୁ କିମ୍ବା ଚ। ଚତୁର୍ଥ ପାଳି ରେ ଯୋଉ ପାଳିରେ ପଡୁ ସେତିକି ପର୍ଯ୍ୟନ୍ତ ସେ ଶନିବାର ଅରୁଆ ଖାଉଁ। ଆଉ ତାପରେ ସେଇ ଓଷା ଦିନ। ଆଉ ଓଷା ପରେ ତାପରେ ଉଷୁନା ଖାଆନ୍ତି। ଆଉ ପାଣି ଢାଳିକି ଆସିଲେ ତ ଜିଏ ଯାହା ଭଲ ପାଆନ୍ତି ରୁଟି ହଉ ପରଟା ହଉ। ଉପମା ହଉ ଯିଏ ଯାହା କରିକି ଖାଇବା କଥା ଖାଆନ୍ତି ଶନିଓଷା ରେ କଣ ଉପାସ ରୁହନ୍ତି କି।
ଓ ହୋ ନାଇଁ ମୁଁ ବାକି ଆଉ ଯୋଉ ବୈଶାଖ ମାସ ଟା ପୁରା କରିନଥିଲି। ବୈଶାଖ ମାସ ରେ ବହୁତ ରୁଲ ଅଛି ନା ମାନେ କଣ ବିଛଣା ଉପରେ ଶୋଇବନି। ଏ ତଳେ ଶୋଇବ। କଣ ସବୁ ଖାଇବନି ଏଟା ଖାଇବନି ସେଟା ଖାଇବନି ମୁଁ ତ ଆଉ ଏତେ ବାରି ପାରିବିନି। ସେଥି ପାଇଁ ଆର ଅଲରେଡି ମୁଁ ଚୈତ୍ର ମାସ ମଙ୍ଗଳବାର ବି କରିଥିଲି ଆଉ ଏତେ ବାର ସବୁ କଲା ବେଳକୁ ମତେ ଟାଇମ ହଉନି ମୋ ଦେହ ବି ଖରାପ ହେଇଯିବ
ହଁ ହ ଆମେ ସେ ସନି ଓଷା କନେ ନା ସେ ବୈଶାଖ ମାସଟା ସାରା ପୁରା ଆଇଁଷ ଛାଡିଦଉଁ
ହଁ ଯୋଉମାନେ କରୁଥିବେ ଆଉ। ହୁଁ।
ଆଉ ତାପରେ ମୋର ସେମିତି ପୁଅ ଟା ର ଯୋଉଠି ଜାତ ଦେଖେଇନି କହିଲେ ମାନେ ଶନି ଟିକେ ଭଲ ନାହିଁ। ମୁଁ ତା ପାଇଁ ବି ଘରେ ମେଳା କରୁଛି ଏଇଟାକୁ ପାଞ୍ଚ ବର୍ଷ ହେଲା କଲେଣି। ନାଇଁ ମୁଁ ଏସବୁ ବିଶ୍ୱାସ କରେନି
ଦେଖିଲି ଗୋଟେ ପିଲାର ଶନିବାର ସବୁ ସେଇ ଜିନିଷ ଗୁଡା ହଉଛି ଆ ଧୀରେ ଧୀରେ ମତେ ବିଶ୍ବାସ କରିବାକୁ ଲାଗିଲା ଆଉ ତାପରେ ତାପରେ ଯେତେବେଳେ ମୁଁ ବାରଟା ଷ୍ଟାର୍ଟ କଲି ଆଉ ଏତେ କିଛି ହେଲାନି
ହୁଁ। ନା ସେଇଟା କିଛି ଗୋଟେ ପ୍ରଭାବ ଥିବ ବୋଲି ସେ ଶନିବାରି ଆ ହଉଛି ନା ଆଉ କାଁ ସୋମବାରେ ମଙ୍ଗଳବାର ବୁଧବାର ଗୁରୁବାର ଆଉ ଆିବାର ଥିଲାନାଇ।
ହଁ।
ହୁଁ ହୁ।
ବିଶ୍ବାସ କଲେ ସବୁ କିଛି ବିଶ୍ଵାସ ନ କଲେ କିଛି ନାହିଁ।
ସେଟା ତ ସତ କଥା ବିଶ୍ଵାସ ଉପରେ ସବୁ।
ହୁଁ।
ବିଶ୍ବାସ ସହିତ ସବୁଠି ଠାକୁର ଅଛନ୍ତି ବିଶ୍ଵାସ ସହିତ ଆପଣ ଏମିତି ହେଲେ ରାଗ ଚିଡିଯିବ ଆଉ ତେମେ ଖାଲି ପୂଜି ଦବ ଏଣ ଓଷା କରିଦବ ମନ ନ ନଥିବ ଭକ୍ତିରେ ନା ଡାକ କାହିଁ ଶୁଣିଲେନି।
ହଁ ସେଇଟା କିନ୍ତୁ ସତ କଥା ହଁ କର୍ମ ଫାଷ୍ଟ ହଉଛି କର୍ମ।
ହଁ।
କର୍ମ କରିବ ପୁରା ପରଫେକ୍ଟ କମ କର୍ମ ହିଁ କରିବ।
ତେମେ କହିବ ତାର ହଉଛି ମୋର ହଉନାହିଁ ତାର କିଛି ଭଲ କର୍ମ ଥିବ
ତମେ କର୍ମ କଲା ବେଳେ ଖରାପ କଥା ଯଦି ଭାବିଥିବ ସେ କର୍ମ କିଛି କାମ ହିଁ ଦବନି। କର୍ମ କରିକି ଅନ୍ୟର ଅମଙ୍ଗଳ ଚିନ୍ତା କଲେ ସେଥିରେ କିଛି ହବନି।
ଗଲା ଜନ୍ମରେ କିଛି ଭଲ କର୍ମ ଥିବ ତାର ଫଳ ଏ ଜନ୍ମରେ ପାଉଛ। ଲୋକ କହନ୍ତି ସିଏ ସିଏ ତ କେତେ ଭଲରେ ରହୁଛି ସିଏ କିନ୍ତୁ ଏ ଜନ୍ମରେ ଖରାପ କରୁଛି ଆମେ ଦେଖୁଛୁ ଏ ଜନ୍ମରେ ଖରାପ କଲେ ତାର ଗଲା ଜନ୍ମରେ କିଛି ଭଲ କର୍ମ ଥିବ। ସେ ଦୋଶରେ ସିଏ ଭଲରେ ରହିଛି। ଆଉ ଖାଲି ଏଣେ କର୍ମ କିଛି ନଥିବ ଖାଲି ଠାକୁରଙ୍କୁ ପୂଜି ଦେଲେ ହେଇଯିବ କି।
ହଉ ସରିଗଲେ ମୁଁ ଆଉ ଥରେ କଲ୍ ଦଉଛି।
ହଁ ହଁ।
ହଁ ସ।
ହଁ।